ହାଲୋ।
ହଁ। କଣ ଶୁଭୁନି?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁ କଣ କିଛି ଶୁଭୁନ ଥିଲା ନେଟୱାର୍କ ଶ୍ଳୋ ଅଛି ନା କଣ?
ହଁ ସେଇଆ ହଉଥିବ ଜିଓରେ ତ ସେମିତି ହଉଛି ଏବେ ଆଉ।
ହୁଁ ଆଉ କଣ କରୁଛ?
ଏଇ ଏଇ ଆମେ ଟିକେ ଯିବୁ କେନ୍ଦ୍ରାପଡା ତ ବାହାରିଛୁ।
କାହିଁକି?
ଏଇଠି ବୁଲିବାକୁ ଯିବୁ ଆଉ ରଥଯାତ୍ରା ଟାଇମ ହେଲେ।
ହଁ।
ହୁଁ।
ହଁ ବୁଲାବୁଲି ବୁଲାବୁଲି ଟିକେ କରିବା କଥା ମଝିରେ ମଝିରେ ବୁଲାବୁଲି ନ କଲେ ଘରେ ବସି ବସି କେ୍ତେ ବୋରିଙ୍ଗ ଲାଗୁଛି।
ହଁ।
କଣ କେନ୍ଦ୍ରାପଡାର କୋଉ ଜାଗା ସବୁ ଯିବ ବୁଲିବା ପାଇଁ?
ଆମର ଯୋଉ ଓଳା ଶୁଣି
ହୁଁ।
ଉଁ ତାପରେ ଲଳିତଗିରି ଆଉ ଆ ତାଙ୍କୁ ହଁ ସେତ ପ୍ରସିଦ୍ଧ ଆଉ।
ହୁଁ ହଁ ଆମେ ବି ଯାଇଥିଲୁ ଏ କେନ୍ଦ୍ରାପଡା ଯାଇଥିଲୁ ମାନେ ପୂର୍ବବର୍ଷ ଯାଇଥିଲୁ। ପିକନିକରେ।
ହଁ।
ଭଲ ଜାଗା ଟା ଯେ ଉଳାସୁନ ଟା ବି ଭଲ ଜାଗା ଟା। କିନ୍ତୁ ଏଇଆ ଓଳାଶୁଣି ମେଳା ଗୋଟେ ଗେ ଯୋଉ ହୁଏ ସେଇ ଟାଇମ ରେ ଗଲେ ଭଲ ଲାଗିବ। ଆଉ ଅଲଗା ଟାଇମରେ ଗଲେ ଏମିତି ନର୍ମାଲ ଦୋକାନ ଫୋକାନ ବି ପଡିଛି। ସେଠି ତ ପୋଡ ପିଠା ଫେମସ।
ହଁ ରସାବଳୀ ବି ତାଙ୍କର ଫେମସ୍।
ହୁଁ ମାନେ ଏଇ ଓଳାଶମୀ କଥା କହୁଛ ଓଳାଶଣୀରେ ଭୋଗ ପୋଡ
ହଁ ହଁ ସେଠି ତ ପୋଡ଼ ପିଠା।
କୁହନ୍ତି ରସ ଭଳି ଫେମସ କିନ୍ତୁ ଆମେ ଗୋଟେ ଥର ଖାଇଲୁ ବାାଗ ଲାଗିଲାନି ଏତେ।
ନା ଭଲ ଦୋକାନରୁ ଖାଇଥାନ୍ତ ନା।
ହଁ ବା ଭଲ ଦୋକାନଟା ସେଇଠି ପୁରା ଫେମସ ଦୋକାନ ଟା। ସେ ବଳଦେବ ଯିଉ ସାମ୍ନା ଟା ଗୋଟେ।
ହଁ ହଁ ସେଠି ଗୋଟେ ଅଛି ହଁ। ନାଇଁ ଆମର ଆଉ ଗୋଟେ ଯୋଉ ବଲଦେବଜିଉଙ୍କ ପାଖରେ ଯୋଉଟା ଭୋଗ ଲାଗେ ସେଇଟା କଣ କୁହନ୍ତି ବା। ମନେ ପଡୁନି ସେଇଟା କିନ୍ତୁ ବଢିଆ ଟେଷ୍ଟ ତାର।
କେତେବେଳେ କଣ ଏମତି ବାାଗ୍ୟରେ ପଳେଇ ଏଇ ଗୋଟେ ଇଏ କଣ ନା ସେ ମନ୍ଦିରରେ ଖାଇବା ଟା ମିଳିବନି। ତମକୁ ଆଗୁଆ ମାନେ ଆଡଭାନ୍ସ କହିବାକୁ ପଡିବ।
ହଁ।
ଆମର ଏଠି ଯେମିତି ନର୍ମାଲ ମନ୍ଦର ମନ୍ଦିର ଫନ୍ଦିର ମିଳିଯାଉଛି ଖାଇବା।
ହଁ।
ସେଇଠି ତମକୁ ମାନେ ଆଗୁଆ କହିବାକୁ ପଡିବ।
ଲୋକ ଦେଖିକି ସେମିତି କରୁଛନ୍ତି ଆଉ ନଷ୍ଟ ଏମିତି ନହବ ଆଉ।
ହୁଁ। ଏଇଟା ବି କହିବାକୁ ଗଲେ ଗୋଟେ ସିଷ୍ଟଷ୍ଟେମ ଭଲ ଯେ।
ହଁ କିନ୍ତୁ ଝିଏ ଟିକେ ଯାଇଥିବ
ହଁ ଏକ୍ସଟ୍ରା ବିମତି କୋଡିଏ ତିରିଶ ଟଙ୍କା ପାଇଁ କରିବାଟା ଠିକ। ଏତେ ନହେଲେ ବି ପାଞ୍ଚ ଦଶ ବି କଲେ ଚଳିବ। ହଁ ଫେମସ ଜାଗା ଟା ବି ତାପରେ ବି ସିଜନ୍ ଟାଇମରେ ବି ଲୋକ ଯିବେ ବୁଲିବା ପାଇଁ କି। ଯାହା ବ ହେଲେ ଖାଇବେ ନା ନାଇଁ।
ହଁ।
ସବୁ ଭଲ ଏ ରାସ୍ତା ଗୁଡା ବହୁତ ଉଚା ଉଞ୍ଚ ତାଙ୍କର।
ହଁ ବା।
ଏଇ ନଈ କୂଳିଆ ତ ସେଥିପାଇଁ ମାନେ ଇଏ ବନ୍ଧ ଉପରେ ଆଉ ରାସ୍ତା ଆଉ। ମତେ ଭାରି ଡର ଲାଗେ ସେଠିକି ଗାଡି ଚଲେଇବା ପାଇଁ।
ହଁ।
ତାପରେ କଣ ଫ୍ୟାମିଲି ସହିତ ଯିବ ନା ସାଙ୍ଗମାନେ?
ନା ମ ସାଙ୍ଗ ସହିତ କୁଆଡେ ଯିବୁ ଏଇ ଫ୍ୟାମିଲି ସହିତ ଯିବୁ ଆଉ।
ହଁ ଆଜିିକାଲି ତ ଯୋଉ ସାଙ୍ଗ ମାନେ ସବୁ
ଆଉ ମାରି ପକଉଚନ୍ତି।
ମାରିବୁନି ପିଲା ବି ବିଶ୍ଵାସ ସହିତ ସବୁ ଯାଉଛନ୍ତି ଯିଏ ଯୁଆଡେ ଯିବା କଥା। କୁଆଡେ କୁଆଡେ ଯାଇ ବୁଲି ପଡି ଆସୁଛନ୍ତି।
ହଁ ଆଉ ତମେ ପୁରୀ ଯିବନି?
ହଁ ପୁରୀ ତ ଆମେ ସବୁ ବର୍ଷ ଯାଉ, ଏଥର ବି ଯିବୁ ହେଲେ ଡିସେମ୍ବର ଆଡକୁ ଯିବୁ ଅବିକା ତ ଆଉ କୁଆଡେ ଯିବାର ନାଇଁ। ଏଇ ରଥଯାତ୍ରା ପାଇଁ କହୁଚ?
ଉମ୍
ହଁ ପୁର୍ ନାଇଁ ରଥଯାତ୍ରା ଟାଇମ ରେ ମୁଁ କେବେ ବି ଯାଇନି କାଇଁନା ଜବର ଭିଡ। ତାପରେ ଦଳା ଚକଡା ହେଇଯିବ ଲୋ ବୋପାମା।
ନାଇଁ ସୁନାବେଶରେ ଟିକେ ଯିବ ନା ଆଉ ବଢିଆ ଦର୍ଶନ ସେଦିନ।
ହଁ ସେଇଟା ସୁନାବେଶରେ ଏଇଆ ପୁରୀରେ କଣ ନା ଗୋଟେ ଦିନ ଯଦି ରହିବ ତାହେଲେ ରାତି ଟାଇମ ଟା ଭଲ ମାନେ ଭଲ ଦର୍ଶନ ଟା ମିଳିବ। ଆଉ ଯଦି ଯିବ ଦେଖିକି ଖାଲି ପଳେଇ ଆସିବ ତ ସେଟା ଆଉ ଭିଡ ଭିତରେ ଆଉ ଏତେ ଇଏ ହବ କି?
ଉମ୍ ନା।
ତଥାପି ମୁଁ ସବୁ ବର୍ଷ ଭାବେ ଯିବି ବୋଲି ହେଲେ କେବେ ତ ଏମତି ଯାଇପାରୁନି।
ହଁ ହଁ ତମେ ପଳେଇବ ଆମର ତିନିଟା ଚାରିଟା ବେଳକୁ ପଳେଇବ
ହୁଁ।
ଠିକ୍ ଦଶ ଟା ବେଳକୁ ଯିବ ଦର୍ଶନ କରିବାକୁ ସୁନାବେଶରେ ବଢିଆ ସେତବେଳକୁ
ଭଲ।
ହଁ ଠାକୁର ପୁରା ଝଲସୁଚନ୍ତି ସେଦିନ ଆଉ।
ତମର ଯିବାର ଅଛି କି ପୁରୀ?
ହଁ ମୁଁ ଯାଏ ସେଇଦିନ ଆଉ।
ଯେତେ ରଥଯାତ୍ରା ହେଲେ ବି ଯୋଉଠି ଦେଖିଲେ ବି ପୁରୀ ରଥଯାତ୍ରା ଭଳିଆ କୋଉଠି ନାହିଁ।
ହୁଁ।
ସେ ଗୋଟେ ଅଲଗା ପ୍ରକାରର ମାନେ ଖୁସି। ସେ ଭିଡ ଭିତରେ ବି ମାନେ ଭଲ ଲାଗିବ।
ଆଉ ସିଟି ତ ସବୁବେଳେ ଭିଡ ଆଉ। କୋଉ ଦିନ ବର୍ଷକୁ ବାର ମାସ
ବାର ମାସ ଭିଡ଼। ହେଲେ ବି ମାନେ ରଥଯାତ୍ରା ଟିକେ ବେଶୀ ଭିଡ ଆଉ। କାଇଁନା ଠାକୁର ସେଦିନ ବାହାରକୁ ଆସୁଛନ୍ତି ନା ହୁଁ। ରଥରେ ଥିଲାବେଳେ ଯୋଉ ଦର୍ଶନ ଟା ସେଇଟା ବି ମାନେ ଭଲ ହୁଏ।
ହଁ।
ଦେଖିବା ଏଥର କଣ ହଉଛି? ହଁ। ତାଙ୍କ ଡୋରି ନ ଲାଗିଲେ ଆଉ କଣ ଯାଇ ହଉଛି?
ନା।
ତଥାପି ଦେଖିବା ଏଥର କଣ ହଉଛି?
ହୁଁ ନାଇଁ ଆମର ଏବେ ବି ଭଲ ସୁବିଧା କରିଦେଲାଣି ବା ସରକାର।
ହଁ। ଏ ପୁରୀ ପାଇଁ କି ରଥଯାତ୍ରା ପାଇଁ କି ଭଲ ସୁବିଧା କରିଦେଲାଣି ସବୁ
ହୁଁ।
ଆଗରୁ ଏତେ ନଥିଲା କିନ୍ତୁ ଏହା ବହୁତ ବଡ ଚାଲିବାକୁ ପଡୁଛି। ପୁରୀ ଟାଇମ ରେ ଯୋଉ ଭିଡ ହେଇ ଯାଉଛି ଗାଡି ମାନେ ପାର୍କିଂ କରିକି ବହୁତ ବାଟ ଚାଲିବାକୁ ପଡୁଛି।
ହଁ ବା। ଏ ଯିବ ଟିକେ ସେଇ ଟାଇମରେ ନା ଆଉ।
ଦେଖିବା କଣ ହଉଛି ଏଥରକ। ଟି କଣ କାମ୍ ଫାମ୍ ନଥିବ ତାହେଲେ ଯିବୁ ଆଉ।
ହଁ ଯେତେ କାମ ଥାଉ ବା ସବୁ ଛାଡିଦବ ଆଇଲେ ପଛେ କରିବ ଯିବ।
ହୁଁ।
ତାପରେ ଆମର ଯୋଉ ଛତିଆ ଵଟ ଯାଇଚ?
ହଁ ଛତିଆ ବି ଯାଇଛୁ। ଛତିଆଟା ବି ଭଲ ଜାଗାଟା ପ୍ରାଏ କିନ୍ତୁ ସାତ ଜାଗା ଟା ହୁଁ ହୁଁ।
ହୁଁ।
ଭଲ ଜାଗା ଟା ଅବିକି ମୁଁ ଯେତେବେଳେ ଯାଉଥିଲି ସେତେବେଳେ ଟିକେ ଡେବ ହଁ। ସେ ଓଲଟା ପଟେ ମୁହଁ କରିକି ବସିଛନ୍ତି। ତମେ ମାନେ ବୁଲିକି ଦେଖିବ ହୁଁ। ଆପଣ ଏମିତି ଡାଇରେକ୍ଟ ବି ଦେଖି ହବ ହେଲେ ଏମିତି ବୁଲିକି ଟିକେ ଦେଖିବାକୁ ପଡିବ ଆଉ। ଏମତି ରଡ ଭଳିଆ ରଡ କରିକା ସବୁ ଯେମତି ଗ୍ରିଲ ଭିତରେ ରହି ରଖି ଦେଇଛନ୍ତି ଆଉ।
ହୁଁ।
ଆଉ ଟିକେ ଅନ୍ଧାର ଘର ଟା ନା ସେଇଥି ପାଇଁ।
ହୁଁ ମ କଳି ଯୁଗ ଶେଷ ହେଲେ ତ ସେଇଠୁ ଠାକୁର ଆସିବେ ଆଉ।
ସେଇଠୁ ଆସିବ ତାପରେ ବି ସେ ଯୋଉ ଭିତରେ ବି ଅଛନ୍ତି ବଳ ମାନେ ବଳରାମଙ୍କର ଯୋଉ ଗୋଟେ ବୃଦ୍ଧାବସ୍ଥା ଦେଖିଛ ସେଇଟା?
ନା ମୁଁ କେତେ ବର୍ଷ ହେଲା ଆଉ ଯାଇନି।
ସେଇଠିକି ଏଥର ଯିବ ଦେଖିବ ବହୁତ ଭଲ କରିଦଲାଣି ଏବେ ମନ୍ଦିର ବୋହୁତ ଡେଭଲପ ହେଇଗଲାଣି।
ହୁଁ।
ସାଙ୍ଗ ପିଲା କଣ ସବୁ ବାହାରି ଥିଲେ ଯିବେ ବୋଲି ଓହୋ।
ସେତେବେଳେ ବି କାମ ଚାଲିଥିଲା ମନ୍ଦିର କାମ ଆହୁରି ହଉଥିଲା।
ଅଁ।
ଏବେ ସବୁ କମ୍ପ୍ଲିଟ ହେଇ ଯିବଣି।
ହଁ ତପରେ ଆମ ସେଠି କଣ ବାର ହାତ ଖଣ୍ଡା ବଢୁଛି ସେଟା କଣ ସତରେ?
ସେଥିରେ ଗୋଟେ ଅନ୍ଧାର ଘରଟେ ଅଛି। ସେ ଘରଟା ତ ବନ୍ଦ ଅଛି। କହୁଛନ୍ତି ତ ତା ଭିତରେ ବାର ହାତ ଖଣ୍ଡା ଣ୍ଡା ଅଛି।
କାଇଁ ଆଗରୁ ସବୁ ଖୋଲା ଥିଲା ମୋ ବାପା ହେରା କହୁଥିଲା ଆମେ ଦେଖି
ଆମେ ଗଲାବେଳେ ସେଟା ବୋଧେ କାମ ହଉଥିଲା କି କଣ? ସେଥିପାଇଁ ବୋଧେ ବନ୍ଦ କରିଦେଇଥିଲେ କି କଣ? ଆମେ ଖାଲି ଜଗନ୍ନାଥ ଉଁ ସେ ଯୋଉ ଏପଟୁଆ ଓଲଟା ବସନ୍ତି ଗ୍ରିଲ ଭିତରେ ସେଇ ଖାଲି ସେଇଠି ଟିକେ ଦର୍ଶନ କଲୁ ତାପରେ ସେ ଯଉ ବଳରାମ ଅଛନ୍ତି ତାଙ୍କୁ ଟିକେ ଦେଖିଲୁ ଦେଖିକି ଗୋଟେ ନୂଆ ମୂର୍ତ୍ତି ତିଆରି ହଉଥିଲା ଗୋଟେ ରାକ୍ଷସ ତିଆରି ହଉଥିଲା ଏମିତି ବୁଲାବୁଲି କରିକି ଟିକେ ଆମ ବେଳାବେଳି ଆମେ ସେତେବେଳକୁ ଲେଟ୍ ହେଇଯାଇଥିଲା ଆପଣ ପଳେଇ ଆସିଲୁ ଜଲ୍ଦି।
ହୁଁ ହୁଁ ନାଇଁ ଦିନରେ ଯିବ ଟିକେ ଭଲ ରାତିରେ ଗଲେ ଭୟ ଲାଗିବ।
ହଁ ସେଥିପାଇଁ ଆମେ ବେଳାବେଳି ସେତେବେଳକୁ ତ ସନ୍ଧ୍ୟା ହେଇଯାଇଥିଲା ଆମେ ବୁଲାବୁଲି କରିକି ସବା ଲାଷ୍ଟରେ ଗଲୁନା ତ ସେଥିପାଇଁ ଜଲଦି ପଳେଇ ଆସିଲୁ।
ହଁ ବା ଭଲ ଜାଗା ଟା। ଠାକୁରଙ୍କର ବି ସେଠି ଗୋଟେ ଅଦ୍ଭୁତ ରୂପ।
ହୁଁ ଭଲ ଜାଗାଟ ଶାନ୍ତ ଜାଗା।
ମନ୍ଦିର ମାନେ ତ ଶାନ୍ତ ଭାରି ଆଉ।
ହୁଁ ହୁଁ।
ହୁଁ।
ହଉ। ହଉ ତମେ ଯାଅ କୁଆଡେ ଯିବ ଦେଖି ବୁଲାବୁଲି କରିବାକୁ ଆ
ହଁ ହଁ।
ହଉ ମୁଁ ରଖୁଛି।
ହଁ ହଁ।